କୁହ କୁହ।
ହୁଁ ହୁଁ। ଆଉ ଆଉ କଣ
ଆଉ କଣ ଆଉ କଣ ଜାଣିଚ କୁହ?
ତମର କୁହ ଡ୍ରିମ୍ ଡେଷ୍ଟିନେସନ୍ କିଛି ଅଛି? କି ପ୍ଲାନ୍ ଅଛି ଯିବା ପାଇଁ କୁଆଡ଼େ ବୁଲିବାକୁ?
ଉଁ ସେମିତି ଏବେ କିଛି ନାହିଁ। ବାସ୍ ଏବେ ମୋର ପଢା ସଇଲେ ତାପରେ
ମେ ବି କିଛି ତ ଭାବିଥିବ ନା।
ନାଇଁ ସେମିତି କିଛି ଭାବିନି। ଏବେ ବାସ୍ ମୋର ଗୋଟେ ଭଲ ଚାକିରୀ ଦରକାର। ମୋର କେମିତି ପାଠ ସ ପଢା ସରିଲେ ମୁଁ ଗୋଟେ ଭଲ ଚାକିରୀ କରିବି।
ଓ ହୋ ତାପରେ ଯାହା ଭାବିବା କଥା ଭାବିବ ତାପରେ
ହଁ ତାପରେ ଯାହା ଭାବିବା କଥା ଭାବିବି।
ଏବେ ଗୋଟେ ମିଶନ୍।
ହଁ।
ମାନେ ଏବେ ଗୋଟିଏ ମିଶନ୍ ଅଛି ସେଇଟା କେମିତି କମ୍ପ୍ଲିଟ୍ କରିବ? ଭଲ ଆଉ।
ମୋ ନିଜେ ଯଦି ଗୋଟେ ଚା ଚାକିରୀ କରିଥିବ ନା କାହା ଉପରେ ବି ତମେ ଅଁ ବୋଝ ହେଇକି ରହିପାରିବନି କି କା ହଁ।
ଝ ହବନି। ବୋଝ ହେଇକି ରହିପାରିବନି ହଁ।
ହଁ।
ଏବେକା ଟାଇମ୍ ରେ ସେଲ୍ ଯେଦି ତମେ ନିଜେ ନିଜର ଇଣ୍ଡିପେଣ୍ଡେଣ୍ଟ ହେଇ ପାରିବନି ନା ବହୁତ ପ୍ରୋବ୍ଲେମ୍।
ଏବେ ତ ବହୁତ କିଛି ସେମିତି ଅସୁବିଧା ହଉଛି।
ବହୁତ ବହୁତ ହେଉଛି। କାଇଁ ନା ଆଗରୁ ଟାଇମ୍ ଥିଲା ଲୋକ ଟିକେ ଅଲଗା ଥିଲେ। ହଁ। ଆଗକା ଟାଇମ୍ ଥିଲା ଲୋକଗୁରା ଟିକେ ଅଲଗା ଥିଲେ ବଟ୍ ଏବେ ଟାଇମ୍ ରେ ଲୋକଗୁରା ପୁରା ଅଲଗା।
ମୁଁ ତ ସେଥିପାଇଁ ସମସ୍ତ ଝିଅଙ୍କୁ କହୁଛି କି ସମସ୍ ସ୍ତେ କିଛି କିଛି କର କାହା ଉପରେ ଡିପେଣ୍ଡ ହୁଅନି।
କାହା ଉପରେ ଡିପେଣ୍ଡ ହବ ମାନେ ପ୍ରୋବ୍ଲେମ୍ ଟା ସେଇଠି କ୍ରିଏଟ୍ ହେଲା।
ହଁ।
ଷ୍ଟାର୍ଟ ହେଲା। କାଇଁ ନା ତମ ପାଖରେ କିଛି ନଥିବ ନା ତମେ ଏମିତି ତାଙ୍କୁ ଯାହାବି ତମର ଦର କାର କି ପ୍ରୋବ୍ଲେମ୍ ତମେ ତାଙ୍କୁ ରିକ୍ଵଷ୍ଟ୍ କରିବ।
ହୁଁ।
ସେଇଠି ତମେ ଆଉ କିଛି କରିପାରିବନି ଏଇଟା ହେଉଛି କଥା। ଆଉ
ଯେଦି ନିଜେ କିଛି ଟଙ୍କା ଟେ ରୋଜ୍ ସ୍ଵୀକାର କରିପାରୁଥିବ ତ କେହି ବି ତମକୁ କିଛି ବି କହିବି ପାରିବେନି।
କହିପାରିବେନି ହଁ।
ଉଁ ତ ସେଥିପାଇଁ ସମସ୍ତେ ରୋଜଗାର କରିବା ଦର କାର ସମସ୍ତେ ପଢିବା ଦରକାର।
ହଁ। ଆଉ ଗୋଟେ ହଉଛି ଏ ବ୍ୟସ୍ତ ଲାଇଫ୍ ହେଉଛି ବହୁତ ଭଲ ଫାଙ୍କାରେ ବସିବାଠୁ।
ହଁ।
କାହିଁ ନା ଏମିତି ନର୍ମାଲ୍ ବସିବ ମାନେ ତମ ମାଇଣ୍ଡ ରେ ଇଆଡେ ସିଆଡେ ପଶିବ କିଛି ନାଁ କିଛି।
ହଁ।
ସେମିତି କାମରେ ରହିଲେ ମୁଣ୍ଡ ରହିଲେ ଆଉ କିଛି ପ୍ରୋବ୍ଲେମ୍ ନାହିଁ ଚାଲୁ ଯାହା ଚାଲିଛି ଚାଲୁ।
ସେଥିପାଇଁ ସବୁବେଳେ କିଛି ନା କିଛି କାମ କର କିଛି କିଛି ଶିଖ।
ହଁ। ସ କି କିଛି ନା କିଛି ଶିଖ ବାପ ପର ଡେ ପର୍ ଡେ କିଛି ନା କିଛି ଶିଖ?
ହଁ।
ନ ଶିଖିବ ମାନେ ଏବେକା ଟାଇମରେ ବଞ୍ଚିବା ଗଲେ କିଛି ନ ଶିଖିବ ମାନେ ସରିଗଲା। ମାନେ ଦୁନିଆ ଏତେ ସ୍ପିଡରେ ଚାଲିଛି। ତମେ ସେଠି କିଛି କରିପାରିବନି ତମେ ଏକ୍ଜିଟ୍ କରିପାରିବନି ରହିପାରିବନି ଏଭଳିଆ ଜାଗାରେ। ଡାଇମ ଅନୁସାରେ ଡେଭଲପମେଣ୍ଟ ନ କଲେ ପ୍ରୋବ୍ଲେମ୍ ହେଇଯିବ ନା?
ହଁ।
ହୁଁ
ଏଥିପାଇଁ ସବୁବେଳେ କିଛି କିଛି ନୂଆ କାମ କର କିଛି ନୂଆ ଜିନିଷ ଶିଖ।
ଶିଖ ହଁ।
ଗୁଡା ହିଁ ଜୀବନରେ ତମର କାମରେ ହିଁ ଆସିବ।
ଲାଇଫ ଲେସନ କାମରେ ଆସିବ ଆ ଯୋଉଟାକି ରିଅଲ ଲାଇଫରେ ଦରକାର। ପଢ଼ା ପଢାରେ ତ ବହିରେ ତ ସବୁ କିିଛି ପଢ଼ୁଛନ୍ତି ବଟ୍ ସବୁ କିିଛି ତ କାମରେ ଆସେନି ନା।
ପାଠ ପଢା ଏମିତି ଗୋଟେ ହଁ ପାଠ ପଢା ଏମିତି ଗୋଟେ ଜିନିଷ। ସିଏ କେବେ ଜୀବନରୁ ସରେନି
କରିବାନି ହଁ।
ସରିବ ହିଁ ନାହିଁ ତମେ ତାକୁ ଯେତେ ପଢିବ ସେ ତେ ହିଁ।
ସେତେ ଜ୍ଞାନ ଅର୍ଜନ କରିବ ଆଉ ତମେ ବି ତାକୁ ଏକ୍ସପ୍ଲୋର କରିପାରିବ ତମେ ବି କାହାକୁ ଦେଇପାରିବ ଯାହାରକି କାମରେ ଆସ୍
ଶିକ୍ଷା ମାନେ ଜାଣିଥିଲେ ତମେ ଆଉ କାହାକୁ ଶିକ୍ଷା ଦବ ତମେ ଯଦି କିଛି ଜାଣିନ ଥିବ ତମେ କାହାକୁ ଶିକ୍ଷା ଦବ?
ସେଇଟା
ସେଥିପାଇଁ ପ୍ର ପ୍ରତେକ ମଣିଷ କିଛି ବି ଶିକ୍ଷା ଜାଣିବା ଦରକାର କିଛି ବି ଶିକ୍ଷା ବି ଶିଖିବା ବି ଦରକାର।
ହଁ ସେ କିଛିଟା ବହୁତ କିଛି ହେଇଯିବ ଡେ ପର ଡେ ଶିଖିଲି କିଛି କିଛି
ତମେ ଏବେ କିଛି ଜାଣିଲି ସେଟା ଆଗକୁ ବହୁତ କିଛି ରେ ବି ପରିଣତ ହବ।
ପରିଣତ ହେଇଯିବ। ହ ସେଇଆ ହେଇଛି କଥା।
ହଁ।
ଆଉ
ହୁଁ ଆଉ ଆଉ ଏବେ ତ ରଜ ଯାଇଛି ରଜରେ କଣ ସବୁ କରିଛ?
ରଜରେ ବି ମୁଁ ଯାଇଥିଲି ଗାଁକୁ ତମ ଗାଁ ଯୋଉଟି ଆମ ଗାଁ ବି ସେଇ ଆଡ଼େ ଲାଇକ୍ ଘର ଏରିଆ। ହଁ। କିଛି ନାହିଁ ସବୁ ତ ମାନେ ଆରାଉଣ୍ଡ ପଚାଶ କିଲୋମିଟର ସବୁ ଜାଗା ବୁଲିଲି। ଆଉ କୁଆଡେ ବୁଲିବି ସେମତି ନର୍ମାଲ ସାଙ୍ଗ ଘର ଡାକି ଖଟି ମାଇଲୁ ବସି। ଏତିକି ଆଉ ଇଆଡୁ ସିଆଡ଼ୁ କଥା ବାର୍ତ୍ତା ଇଏ ଆଉ
ଛା
ବସିକି କିଏ କୁଆଡେ ଯିବା ତାପରେ ଖାଇବାକୁ ଚାଲ ଯୁଆଡେ ଯା ଖାଉଛ ଚାଲ ଅ,।
ରଜରେ ତ ବାସ୍ ନୂଆ ଡ୍ରେସ୍ ପିନ୍ଧିବାର ଅଛି, ପୋଡ ପିଠା ଖାଇବାର ଅଛି।
ଦୋଳି ଖେଳିବା, କବାଡି ତାସ୍, ଲୁଡୁ।
ହଁ ସେ ଲୁଡୁ ଫୁଡୁ ଚାଲୁଛି ସେପଟରେ ତୋମ କୋଉଠି? ଲୁଡୁ ଫୁଡୁ ଆମ ସେପଟରେ ତ ବନ୍ଦ କରିଦେଲେଣି ଆଉ କାହିଁ ଚାଲୁନି।
ହଁ ଆମ ଏଠି ରଜରେ ଚାଲେ, ତାପରେ ନୁହଁ, ବଟ୍ ରଜ ତାଇଁ
ରଜ ଫଜରେ ଆମର ସବୁ ସେଟା ଭୁଲିଗଲେଣି ମନେକର। ଲୁଡୁ ଫୁଡ଼ୁ ପିଲାମାନେ ତ ସବୁ ଫୋନ୍ ରେ ଇଏ ଆଡ଼ିକଟେଡ଼୍। ସେଟା କଣ ଖେଳିବେ।
ଆଗରୁ ହିଁ ଭଲ ଥିଲା।
ଆଗରୁ ବହୁତ ଭଲ ଥିଲା।
ଏବେ ଖାଲି ସମସ୍ତେ ଫୋନ୍ ରେ ବିଜି ରହିଲେ। କେହି ବି ଏଗୁଡାକୁ ଆଉ ଏଇ ମାନେ ଏ ରଜରେ କଣ ପୋଡ ପିଠା ଖାଇବାର ପାନ ଖାଇବା। ଆଉ ଲୁଡୁ ଖେଳିବା, ତାସ୍ କବାଡି ଏସବୁ ଆଉ ଗାଁ ରେ ବି ହଉନି। ଆ ଗୁରୁ ସବୁ ଗାଁ ରେ ଏ ସବୁ ଚାଲୁଥିଲା।
ଏରା ଆଉ ହଉନି ଏବେ ପ୍ରିଫର୍ କରିଛି ଏବେ ସବୁ ପ୍ରିଫର୍ କରୁଛନ୍ତି କୁଆଡ଼େ ଯିବା ବୁଲିବା, ସେଇଆ ଆଉ ଚାଲୁ ହଁ କିନ୍ତୁ ପୁରୁଣା ଜିନିଷକୁ ବଜେଇ ରଖିବାଟା ହଉଛି ଭଲ। କିନ୍ତୁ ଆମର ପରମ୍ପରା ଯୋଉଟା ସେଟା ବଜେଇ ରଖି ଖିଆ କଥା କିନ୍ତୁ ସେ ବଜେଇ ରଖିବା ପାଇଁ ରଖିପାରିବା ଦରକାର ଆଉ। ଆଉ ଗୋଟେ କଥା ପିଲାମାନେ ସବୁ ତ ଓଡ଼ିଆ ମିଡିୟମ୍ ରୁ ଇଂଲିଶ ମିଡିୟମ୍ ରୁ ପାଠ ପଢୁଛନ୍ତି ସିଏ ସିନା ଏଇ ଜିନିଷ ଜା ଆାଣିଲେ ଗୋଟେ କଣ କରିବେ, ସେ ତ ମୁଳରୁ ଜାଣିନଥିବେ କରିବେ କଣ। ଆଉ ଗୋଟେ କଥା ଯେ ବହିରେ ଯାହା ପଢିଲେ ବି ତୋମେ ଆସିକି ସୋସିଆଲ୍ ମିଡିଆ ଲୋକଙ୍କଠୁ ତୋମେ ଶୁଣିବ ଓଲଟା। ଆଉ ତୋମେ କୁଆଡେ ସେ ଜିନିଷଟାକୁ ତୋମେ କ୍ୟାପଚର୍ କରିବ ରଖିପାରିବ।
ହୁଁ। ତ ଏବେ ବି ଛୋଟ ଛୁଆ ବି ତ ଆଉ ରଜ ବିଷୟରେ କିଛି ବି ଜାଣି ହିଁ ନାହାନ୍ତି ।
ହଁ ସେଇଆ
ତାଙ୍କୁ କଣ ଶିଖେଇଲେ ସେମାନେ ଜାଣିବେ।
ସିଏ ଆଉ ଶିଖେଇବା ମୋଡ଼୍ ରେ ବି ନାହାନ୍ତି, କାହିଁକିନା ଏବେ ଫ୍ୟାମିଲି ରେ ବାପା ମା ବି ସଦା ଆଡ଼ିକ୍ଟେଡ଼୍ ଫୋନ୍ ରେ, ତୋମକୁ କଣ ଶିଖେଇବେ?
ବାପା ମା ହିଁ ଶିଖେଇବାଟା ଦରକାର। କିଛି ମାନେ ଏ ଛୁଆ ବାପା ମାଙ୍କ ଠାରୁ ହିଁ ଫାଷ୍ଟ ଶିଖନ୍ତି। ମାନେ ଫାଷ୍ଟ ଗୁରୁ କହିଲେ ବାପା ମା, ତାପରେ ଶିକ୍ଷକ। ଗୋଟେ ଛୁଆ ଯେତେବେଳେ ଫାଷ୍ ଅ, ଲେଖେ ବା ସିଏ ଖଡି ଛୁଏଁ ତ ଫାଷ୍ଟ କାହା ପାଖରେ ମା ପାଖରେ ହିଁ ତ ଛୁଏଁ ନା ମା ପାଖରେ ହିଁ ପଢେ। ତାପରେ ସିଏ ଶିକ୍ଷକଙ୍କ ପାଖକୁ ଯାଏ, ତାପରେ ସ୍କୁଲ୍ ଯାଏ। ତ ଫାଷ୍ଟ ମା ହିଁ ତ ଶିଖେଇବା ଦରକାର ମା ବାପା।
ହଁ ହଁ। ଏଇଆ ହୋଉଚି କଥା। ନା ଇଏ ବି ମା ବାପା ବି ଏବେ ଟାଇମରେ ଯୋଉ ପିଲା ଅଛନ୍ତି ଛୋଟ ପିଲା ତାଙ୍କ ମାଆ ବାପା ବି ଆଡ଼ିକ୍ଟେଡ଼ ଫୋନରେ ସିଏ କଁ ଶିକେଇବେ? ଏବେ ଏଟା ପୁରା ହେଇଯାଇଛି ଖରାପ ମାନେ ଏତେ ହେଇଯାଇଛି ଏନଭରମେଣ୍ଟ୍। ମାନେ ଜାଣିପାରୁନାହାନ୍ତି କେତେ ଟକ୍ସିକ୍ ଏନଭରମେଣ୍ଟରେ ପଶୁଛନ୍ତି। ମ୍ୟାମ୍ ଫୋନ ଆଡିକଟେଡ଼ କରିବି ପିଲା ମୁଁ।
ମେନ୍ ହଉଛି ଫୋନ ଦବାଟା ହିଁ ବଡ଼ ଭୁଲ ଛୋଟ ଛୁଆ ମାନେ ତାଙ୍କୁ ଇଛି ଶିଖାଅ ଫୋନ ଧ
ତାଙ୍କୁ ଏ ସ୍କ୍ରିନରେ ବି ଆଡ଼ିକଟେଡ଼ କରିଥିଲା ନଥିଲା ଉଁ କରିବାର ନୁହେଁ। ଏହି ଫୋନ ରେ ବ୍ଲୁ ସ୍କ୍ରିନ୍ ଆସିଛି ସବୁ ସି ସ୍କିନରୁ ଦୂରେଇ ରଖିବ ଯେତେ ଟି ଭିି ଫିଭିି ଏରା ମୁଁ
ଛୋଟ ଛୁଆଙ୍କୁ ଯେତେ ଶିକ୍ଷା ଦବ ସିଏ ସେଇଟା ମାନେ ଚେ ଯେ ତମ ପାଖରୁ ଭଲ ଶିକ୍ଷା ପାଇଥିବେ ସେଇଟା ତାଙ୍କର ଆ ଆଗକୁ ଭବିଷ୍ୟତରେ ହିଁ କାମ ଦବ ଯେତେ ଭଲ ଶିକ୍ଷା ଦବ ତମେ।
ଠିକ୍ ଏଇଟା ଭୁଲ।
ଏ ତମେ ତାଙ୍କୁ ଭଲ ଶିକ୍ଷା ଦେଇନଥିବ ନହେନେ ସେ କେମିତି ଜାଣିବେ ଫାଷ୍ଟ ଉଁ ମୂଳ ଦୁଆଟା କଣ ଫାଷ୍ଟ୍ ଷ୍ଟ୍ରଙ୍ଗ୍ ଥିବା ଦରକାର। ମଜବୁତ ଥିଲେ ସିନା ସେମାନେ ଆଗକୁ ଯିବେ।
ସିଏ ଯୋଉ କଥାଟା ଶୁଣି ଯାଇଥିବେନା ଛୋଟବେଳୁ ଯେ ଏଇ ଜିନିଷଟା ଏଇଆ ଏଇ ଜିନିଷଟା ଏଇଆ। ତାଙ୍କ ମୁ ମୁଣ୍ଡରେ ପଶିଯାଇଚି ବୋଧେ ହଁ ଏଇ ଜିନିଷଟା ଏଇଆ। ଆଉ ସେଇଟା ଭୁଲ ହେଇନଥିବ କେବେ? ଆଉ ସେ ତ ମୂଳରୁ ଶୁଣିନଥିବେ ଯଦି ଜଣେବି କହିଲା ବି ଏଇ ଜିନିଷଟା ଏଇଆ ସ ସାଙ୍ଗେ ସାଙ୍ଗେ ବୁଝିକି ବି ସାଙ୍ଗେ ସାଙ୍ଗେ ଭୁଲିଯିବେ।
ଏବେ ଏମିତି ଟାଇମ ତ ମା ବାପା ଶିକ୍ଷା ହିଁ ଦରକାର ଏବେ ଛୋଟ ଛୁଆଙ୍କ ମା ବା
ହଁ ପରଫେକ୍ଟ୍ ଶିକ୍ଷା ଦରକାର ନହେଲେ ହବନି।
ସେଥିପାଇଁ ମୁଁ ସମସ୍ତ ମା ବାପାଙ୍କୁ କହୁଛି ତମ ଛୋଟ ଛୋଟ ଛୁଆଙ୍କୁ ଶିଖାଅ କିଛି କିଛି ଶି
କିଛି କିଛି ଶିଖା ଯୋଉଟା କି ନା
କାମରେ ଆସିବ ତାଙ୍କର ବି କାମରେ ଆସିବ। ତମର ବି କାମରେ ଆସିବ।
ଏ ହଁ।
ଯେତେ ଶିକ୍ଷା ଦବ ସେତେ ଶିକ୍ଷା ତମେ ପାଇବ।
ହଁ ତାଙ୍କ ପାଖରୁ ରିଟର୍ଣ୍ଣ ଆସିବ ସିଏ ବଡ଼ ହେଲା ପରେ ଫେରେ ତମ ପାଖକୁ। ହଁଁ। କିନ୍ତୁ ବୁଝିପାରିବା ଦରକାର ମୋ ମାୟରେ ତ ସବୁ ପଡ଼ିଯାଇଛନ୍ତି।
ହଁ ମୋହ ମାୟାତ ଏହି
ମୋହମାୟାଟା ଦୁନିଆଟା ପରା ମୋହମାୟା।
ହୁଁ।
କିନ୍ତୁ ଯଦି ରିଆଲିଟିଟା ଠିକ୍ ଦେଖିପାରିବ ତାହେଲେ ତୁମେ ଠିକ୍ ଦିନିଷରେ ଚାଲିବ। ନହଳେ ପଡିଯିବ ଏଇ ଜିନିଷରେ ପଡି ହିଁ ଯିବ ସବୁ ଲୋକ ଯେବେ କହୁନାହାନ୍ତି ସବୁ ମୋର। କିଛି କେହି କାର କିଛି ନୁହେଁ ସବୁ କିଛି ଟାଇମ ପାଇଁ ଆସ ତି ଟାଇମ୍ ପରେ ସବୁ ଗାଏବ ହେଇଯିବ।
ସେଥିପାଇଁ ତ ପ୍ରତ୍ୟେକ ମଣିଷ ପ୍ରତ୍ୟେକ ମଣିଷକୁ ଚିହ୍ନିବା ଦରକାର କିଛି ସାହାଯ୍ୟ କରିବା ଦର କାର।
କିଛି ସାହାଯ୍ୟ କଲେ ତ କିଛି ବି ଜାଣିଲେ ବି
କୁହା ହୋଉନି ଇନକମରେ ଯାହାବେଲେ ୱାନ୍ ଟୁ ଥ୍ରୀ ଫାଇଭ ପରସେଣ୍ଟ ଖଣ୍ଡେ ତମେ ଦାନ କରିବା ଦ ରକାର।
ହଁ।
ଯୋଉଭଳିଆ ଲୋକକୁ ଦାନ କରିବ ଯୋଉଭଳିଆ ଦାନର ହକଦାର ଯିଏ ଅଛନ୍ତି। ଜାହା ବି ହେଲେ ଅସୁବିଧା ଅଛି।
ହଁ ଯୋଉମାନଙ୍କର ଅସୁବିଧା ଅଛି ତା
ଯୋଉମାନେ ଯୋଉ ବି କଳାଙ୍ଗ ଯାହାର ହାତ ଫାତ ଇଏ ପ୍ରୋବ୍ଲେମ୍ ଅଛି। ସେଇମାନଙ୍କୁ ସାହାଯ୍ୟ କଲେ ଲାଭ ଅଛି। ଏ ଲୋ କ ନର୍ମାଲ ବୁଲୁଚନ୍ତି କିଛି ନାହିଁ ପଳେଇ ଆସୁଚନ୍ତି ମାଗିବାକୁ। ହାତ ଫାତ ଭଗବାନ ଦେଇଚନ୍ତି କିଛି ତ କରିବ ନା।
ହଁ ଭଗବାନ ଭଗବାନ ହାତ ଗୋଡ ଦେଇଚନ୍ତି। କାମ କର ଖଟ। ବାସ୍ ଏମିତି ମାଗିକି କରିବା କିଛି ଦରକାର ନାହିଁ ଭଗବାନ ତ ହାତ ଗୋଡ ଦେଇଚନ୍ତି ନା।
ଯାହାଙ୍କୁ ପ୍ରୋବ୍ଲେମ୍ କରୁଚନ୍ତି ତାଙ୍କୁ ସାହାଯ୍ୟ କଲେ ଲାଭ ଅଛି ହଁ।
ନିଜେ ରୋଜଗାର କରିକି ଟଙ୍କାଟେ ମାନେ ଇନକମ୍ କଲେ ବୋହୁତ ଖୁସି ଲାଗେ। ମାଗିକି ଆଣିଲେ ସେତେ ଖୁସି ନଥାଏ।
ସମସ୍ତେ ଯଦି ସେଇଟା ଭାବି ଦିଅନ୍ତତା ନା ଆଉ ହୁଅନ୍ତତାନି ଏଇ ପ୍ରୋବ୍ଲେମଟା। ତାଙ୍କୁ ସେଇ ଦିନସଟା ହିଁ ଟା ହିଁ ଖୁସି ଲାଗୁଚି।
ହଁ ଏଇଟା ସମସ୍ତେ ବୁଝିବା ଦରକାର।
ବୁଝିବା ଦରକାର ହଁ। ଆଉ ଗୋଟେ ପ୍ରୋବ୍ଲେମ୍ ହୋଉଚି। ମାନେ ଛୁଆ ଛୋଟ ଛୋଟ ଛୁଆଙ୍କୁ ବି ଛାଡିଦେଇକି ପଳୋଉଚନ୍ତି। ଛୋଟ ଛୁଆଗୁରାକ ରାସ୍ତାରେ ବୁଲିକି ଯୋଉ ମାଗାମାଗି କରୁଛନ୍ତି।